ହାଲୋ।
ସ୍କିଉଜୁ ମି
ହଁ ସେ ସେ କଟିଗଲେ। ସେ କଟିଗଲା।
ହଁ ବାର ବାର ମିନିଟ୍ ବା
ମାନେ ଆଜି କଣ ତିନିଟା ପୁରା କମ୍ପ୍ଲିଟ୍ କରିବାକୁ ପଡ଼ିବନା।
ତିନିଟା।
କେଇଟା?
ତିରିଶିଟା। ଗୋଟେ ଦିନରେ ତିରିଶିଟା କମ୍ପ୍ଲିଟି କରିମି।
ନାଁ ମ।
ହଁ।
ଗୋଟେ ହପ୍ତାରେ ତିରିଶି ହେଲା।
ଆଜି ତିନିଟା ହେଲା।
ତିନିଟା ହେଇଗଲା ତର ଗୋଟିଏ ହପ୍ତାରେ ତିରିଶିଟା ଆମ ଆମରପା ସେମିତି କଲେତ ଗୋଟେ ଦିନରେ ତିରିଶିଟା ହେଇଯିବନା।
ହଁ।
ଆମେ ଘଣ୍ଟା ଦି ଘଣ୍ଟା ନଗା କଥା ହବନା।
ଏଇ ଓଭର ହେଇଯିବ।
ଓଭର ହେଇଯିବ ବାର ବାର ମାନେ ବାର ବାର ଟିକେ କଟି ଯାଉଥିବ ଅ କରିବାକୁ ପଡ଼ିବ ଆଉ।
ଓହୋ ବାର ମିନିଟିକି ବାର ମିନିଟ୍ ଥରେ ଲେଖା କଟିଯିବନା।
ହୁଁ।
ଗଲେ ଆମର ଅଛି ମାହାତ ଅଛି ବ ସବୁ ଅଛି କରିଦେବେ ଆମରତ ଏମିତିରେ ଦେନ୍ ନେଟୱାର୍ ପ୍ରୋବ୍ଲେମ ରୁହେ। ଆଉ ହୁ ମୋବାଇଲ୍ ପ୍ରୋବ୍ଲେମ୍ ରୁହେ। କଟି କାଟି ଯାଏ। ସେଇଭଳିଆ ଭାବି ନବ କଟି ଯାଉଚି ଆଉ ଆମେ ଗଲା କଲ୍ କରିଚାଲିବୁ ଆଉ।
ସାଇଟିକୁ ପଳେଇଗଲା କତୁରତ ନେଟୱର୍କ ପ୍ରୋବ୍ଲେମ୍ ରହିଯିବ। ନେଟୱର୍କ କିଛି ନେଟୱର୍କ ପ୍ରୋବ୍ଲେମ୍ ହେଲେ କଟିଯିବ। କଟିଗଲେ ସେ ଗୋଟିଏରେ ଗଣତି ହବ ନା ଗୋଟିଏରେ ଗଣତି ହବ ବାର ସେକଣ୍ଡ ହେଇ ନଥିବ ବାର ମିିନିଟ ହେଇନଥିବ ଆଛା ଆଛା। ହଁ ଠିକ୍ ଅଛିମ କଣ କାଲି ଗୋଟେ ଦିନ ଫାଙ୍କା ଅଛି। ଥେଢ଼୍ ମାରି ନଥିଲ ମୋର । ଠକ୍ ଠାକ୍ ଖଡ଼ ଖାଡ଼ ମଡ଼ମାଡ଼ ଆବାଯ ଯିବା ଦରକାର।
ହୁଁ। ଓହୋ ହୋ ହୋ ଉ ରୋଷେଇ ସଇଲା। ନାମ ଏବେ ଶୋଇଲା ଉଠିକି ଆଇନି ପୁଅ ଖାଇଲା କେତେବେଳେ।
ଏ ଯୋଉ ଗାଈର ଯୋଉ କଣ ଘାଟା ହେଇଥିଲା ସେଶୁଖିଗଲା ପୁରା ଶୁଖିଗଲା?
ଆଁ।
ଗାଈର ଯୋଉ ଗୋଡ଼ରେ ଗୋଟେ ଖଣ୍ଡିଆ ହେଇଥିଲା ସେ ଶୁଖିଗଲା ପୁରା।
କାଆର ପୁଅର।
ଗାଈର।
କାହାର ହେଇଥିଲା?
ଗାଈରବେ।
ଗାଈର।
ହଁ।
ହୁଁ ଶୁଖିଲାରେ ଟିକେ ଅଛି ଆଉ।
ହଁ
ଗୋଟେ ଚାଇନା ଭିଡୁଅ ଦେଖୁ, ବୁଝିଲେ?
ହୁଁ।
ଲୋ, ଗୋଟେ ଚାଇନା ଭିଡୁଅ ଦେଖୁଥିନି। ସେ ଗୋଟେ ଝି ଝିଅ ଟିକି ଜର ହେଲା, ପ୍ରବଳ ହେଲା।
ହୁଁ
ଜର ହେଲା ପ୍ରବଳ, ସେଇଠୁ ତା ସ୍ୱାମୀ କ'ଣ କଲା ନେଇଙ୍କି ତାକୁ ଗରମ୍ ଉଷୁମ୍ ଉଷୁମ୍ ଗରମ୍ ପାଣି କରିକି। ତାକୁ ପୁରା ପାଣିରେ ବସେଇ ଦେଲା, ଗାଧେଇ ଦେଲା ପୁରା। କହିଲା ବ ଜର ଜର ଆଇଲାଣି, ତାକୁ ଯେଦି ସେଠେ ଗରମ୍ ପାଣିିରେ ଉଷୁମ୍ ପାଣିିରେ ଗାଧୋଇନୁ ତାକୁ ଜର ଉଠି ଯାଇଚି। ଏଇଟା କ'ଣ ସତ କ
ମାନେ ଯଉ ଭଳିଆ କୁହନ୍ତି, ଥଣ୍ଡାକୁ ଥଣ୍ଡା କାଟିବ। ଜରକୁ ଜ୍ଵର କାଟିବ ନା
ଆମେ ଯିମିତି, ଅତିରିକ୍ତ ଜିନ୍ତି ଥଣ୍ଡା ଧଇଲା ଅଳୁ ହେ ଥଣ୍ଡା ପାଣ୍ ରେ ଥଣ୍ଡା ପଖାଳ ମଖାଳ ଖାଇଦଉଁ। ଥଣ୍ଡା କୁ ଥଣ୍ଡା କାଟି ୟେବି ସେଇ ଭଳିଆ ହେଇଥିବ।
ବୁଝି ପାଇଲ?
ହଁ
ପୁରା ଢ଼ାଳି ହେଇ ଗାଧେଇ ପଡ଼ିବୁ, ଦେଖାଯିବ ସିଆଡ଼େ।
ମାନେ ଉଷୁମ୍ ପାଣିରେ ପୋଛି ହେଇ ପଡ଼ିବ ପୁରା ଟୋଟାଲି।
ନାଇଁ ଜଲ୍ଦି ଜଲ୍ଦି କର୍।
ଖାଉଚନ୍ତି, ଜାଣି ଫିଲିମ୍ ହଲ ଆଉ।
ଆଉ ମାନେ ଇମିତି ଇଏ ମିଳୁନି, ପୁରା ଫାଙ୍କା ମିଳୁନି କି ବସିକି ଦେଖିବା ପାଇଁ। କ'ଣ ବଡ଼ ତ ତ ଗଲାଣି ତିନି ପା
ଏଇ ପାଠ ସରିଗଲା। ତତେ କହିଥିଲି ସେ ଇଂଲିଶ୍ ବସି ଘୋଷିବା ପା
ତୁ ଏଇ ଅନାନି ଜଲ୍ଦୀ ଜଲ୍ଦୀ ସାରେ ଟିଉସନ୍ କଲି ସଖାଳେ ଯିବୁ ଭୋରୁ। ନକରିଥିବୁ ଆଜି ଫୋନ୍ କରିକି କହିମି ବାଡେଇବୁ। ନମ୍ବର୍ ଏଇ ହେଲା କତ୍ରୁ ଆଉ କଲ୍ ଫଲ୍ ବି କରି ହୋଉନି। ସେ ଦିଦିଙ୍କି ମୁଁ କାଲି ନମ୍ବର୍ ଦେଇଦେବି ଅ ମାନ ମତେ ବୋହୁତୁ ଥର କହିଲାଣି ଉଁ ନମ୍ବର ଟା ଦୋଉନୁ ନମ୍ବର ଟା ଦୋଉନୁ ସେ ନମ୍ବର ଲଗ୍ ଗେଇଲା ବେଳୁ ଲାଗୁନେଇ ଲାଗୁନେଇ।
ମାନ ଟା କଣ ନା କଣ।
ଶୁବୁ
ମୁଁ କହିଲି ଦଶ କିଲୋମିଟର୍ କଣ।
ନମ୍ବର୍ ଥିଲା ତ ଯେ ଭଲ ମନ୍ଦ ପାଇଁ ଗୋଟେ ଫୋନ୍ ଯୋଉ ଛାତକୁ ଯୋଉ ଥର ଖଣ୍ଡ ଗଲିଣି ଦୁଇ ଚାରି ଥର ଗଲିଣି ସୁଖେଇବା ପାଇଁ।
ଛାତୁକୁ ତୁ ଯାଉଚୁ ଯୋଉ ଭଳିଆ ତୁ ଯାଇକି ଯୋଉ ଭଳିଆ କଥା ତ
ନାଇଁ ସିଏ ଭେଟ ପାଉନି ସିଏ ଯେତୋବୋଳେ ଯେତୋବୋଳେ ଜରୁରତ ହୋଉଚି ସିଏ କହିପାରୁନି ସିଏ ସେଇଥିପାଇଁ ନମ୍ବର୍ ଟା ଦୋଉନୁ ନମ୍ବର୍ ଟା ଦୋଉନୁ ମୁଁ କହିଲି ହଁ ଦେମି ଦେମି ଦେମି।
ଘରୁ ନା ନା ଘରୁ
ଛାତକୁ ପଳେଇ ଯାଉଚୁ। ଭଲମନ୍ଦ କରୁଚୁ ଛାତ
ସିଏ ନବା ଭେଟ ହେ ସେମିତି ତ ମୁଁ ଗଲାବୋଳୁ ପାଅ ସମୟ ତ ଆମେ ଭେଟ ହୋଉନୁ କେତୋବୋଳେ ଯଦି ଭେଟ ହେଇଯାଉଚୁ ସିଏ ସେଇ କଥା ସିଏ ମାଗୁଛି କି ନମ୍ବର୍ ଟା ଦୋଉନୁ ନମ୍ବର୍ ଲଗେଇଲା ଆଳୁ ଲାଗୁନେଇଁ ଇଏ କରୁନି ହୁଁ।
ହଁ ନମ୍ବର ତମକୁ ତ ନମ୍ୱର ଦେଇଦେଲି
ମୋରୋ ଏକେ ଯଦି କେତୋବୋଳେ ଅସୁବିଧା ତାର ପଇସା ଫଇସା ପାଇଁ ଯଦି ଦରକାର୍ ହେଲା କି ଦେଇ ଅଛି ଦେଇଥା ପ ପରେ ଦୋଉଚି ଭଲ ମନ୍ଦ କରୁଚି ଆଉ ନହେଲେ କେତୋବୋଳେ ଏଇ କୋଉଠି ଭଲ ମନ୍ଦ ଗୋଟାଏ ଦିନ୍ସ କଲା ଇଏ କଲା କି ଝିଅକୁ ପଠେଇ ଦେ ମୁଁ ଦୋଉଛି ଇଏ କରୁଛି। ଏଁ ଆଜି ଗୋଟାଏ କଣ ଗୋଟାଏ ତିଆରି କରୁଚି ଝିଅକୁ ପ ଠା ଘରେ କେହି ନାହାନ୍ତି ନବା ପାଇଁ। ପଠେଇ ଦେ ଆସିକି ନେଇଯିବ ଏଇ କରିବ ଏଇ ସବୁ କଥା
ନବା ପାଇଁ ଆଣିବା ପାଇଁ କି ଭଲ ମନ୍ଦ ଗୋଟାଏ କଣ ଗୋ ଟା କଲା କି କଁ କଲା ଏଇ ସବୁ ଆଉ କଁ।
ଆମର ତ ପ୍ରତ୍ୟେକ ମାସକୁ ଆ
ହେଇ କିନ୍ତୁ ମୁହଁରେ ମାଗିଦଉଚି ବୋଲି ଗୋଟେ ଖରାପ୍ ଲାଗୁଚି ଦେମି ଦେମି ଦେମି ଦେମି। ଆଉ ଇଏ ତାକୁ ତ ଏଇ ସବୁ କଥା କହିହବ ନାଇଁ କି? ଉ କଥା ହଉଚୁ ତ ଇଏ କରୁଛୁ ତ ନମ୍ବର କଣ ହବ। ସେଇଆ। ହଁ। ଦେମି ଆଉ ଦେମି ଆଉ ମନେ ପଡୁନି ଇଏ କରୁନି ସିଏ କରୁନି। ଏଇଭଳିଆ କରିବାଙ୍କ ପିଲା କିଛି
ହଁ।
ନା ସେ ସେ ଆମ ଯୋଉ ତାଙ୍କ
ଏମିତି ଡାକିବାକୁ ହେଲେ ସେ ପଳେଇଆସେ ନାଇଁ କି ଦୋକରିକି ପଳେଇଆସେ ଛିଡା ହେଇକି ଡାକ
ହଁମା ଅର୍ଥ ହେଲା? ହୋଉ।
ସେଥିପାଇଁ ନୁହେଁ। ତାର ମାଗୁଛେ କହି ହୋଉନି।
ତା ଘର ବିଷୟରେ କହିବୁ ତୋ ଘର ବିଷୟରେ କହ। ସିଏ ତା କାମ ବିଷୟରେ କହିବ ତୁ ତୋ କାମ ବିଷୟରେ କହିବୁ।
ଘର ବିଷୟରେ କଣ କହ।
ହୁଁ। ସେଇଆ।
ନୂଆ ମାମୁଁଆଣି ତମେ ଯେତିକି ନ ଜାଣିଛ ବାହାର ଲୋକ ସେତିକି ଜାଣିଚନ୍ତି।
ହଁ।
ନିଜେ କହିଲ ଘର ବିଷୟରେ କହିବା ପାଇଁ। ତମେ ଯେତିକି ମାନେ ଜାଣିନଥିବ ଘର ବିଷୟରେ ବାହାର ଲୋକ ସେତିକି ଜାଣିପାରିବେ।
ଆରେ ହେଇ ଉଠିକି କଣ ପଳେଆଇଲୁ। ତାକୁ ତା ପାଠ ସାରନି ଟିୟୁସନ୍ ପାଠ ଟିୟୁସନ୍ ପାଠ ସାର ଜଲ୍ଦୀ।
ହଁ
ବାହାରେ ଯାଇ କହୁଛୁ ନା କଣ?
ବାହାରେ ରେ।
ବାହାର ଲୋକ ଜାଣିଥିବେ।
ସେ ଅଗଣା ରେ ବସିଚି କଣ?
ହୋଉ। କୋଣରେ ବୋଷେଇ ଲୋକ ତାକୁ ପାଠ ସାର କହୁଛି ଖାଲି ଏଠିକି ଡିଆ ମାରୁଛି ସେଠି ଡିଆ ମାରୁଛି। ଚି ଏଇଆ କରୁଛି। ଭଲିଲ୍ ଆଉ।
ତମର ପୋଟୋଳ ଆଳୁ ତରକାରୀ କରିସାରିଲଣି?
ମୁଁ ଗୋଲେଇକି ଦି ମିନିଟ୍ ଗୋଲେଇକି ଦି ମିନିଟ୍ ଗୋଲେଇସାରିଲା ପରେ
ମାନେ କଣ ତରକାରିଟା ଫାଇନାଲ ତମେ କରିନ ନା କଣ?